। ହ୍ୟାଲୋ।
ହ୍ୟାଲୋ ଆଜ୍ଞା କୁହନ୍ତୁ ଆପଣଙ୍କ ନାମ।
ହ୍ୟାଲୋ।
ଆଜ୍ଞା ଆପଣ ନମସ୍କାର ଆପଣଙ୍କ ନାମ।
ନମସ୍କାର।
ନମସ୍କାର ନମସ୍କାର କଣ କରୁଛନ୍ତି ଆପଣ।
ମତେ ମତେ ଏଇ ବସିଛି ଆପଣଙ୍କ ସହ କଥା ହଉଛି। କିଛି ଦୁଃଖ ହଁ। ଟିକେ ଦୁଃଖ ସୁଖ କଥା ହେଇଗଲେ ନା ମନଟା ହାଲକା ହେଇଯାଏ। ସେଥିପାଇଁ ମୁଁ କହିଲିକି କଥା ହେଇଯିବି।
ହଁ ହଁ ବହୁତ ଭଲ କଲେ। କଣ କଣ ହେଇଛି ଆପଣଙ୍କର ମନ ଏତେ ଭାରି କଣ ପାଇଁ ରହିଛି ଆପଣଙ୍କର?
ମନ ଭାରି ନାହିଁ। ଏମିତି କଥା ହେଲେ ମନ ହାଲକା ଲାଗେ। କିଛି ଦୁଃଖ ନାହିଁ। ଯେକୌଣସି କିଛି କଥା ଜଣଙ୍କୁ ଜଣଙ୍କୁ ପ୍ରୋତ୍ସାହିତ କଥା ହେଲେ। ହଁ ମାନେ ଆଉ କିଛି ମନ ଭିତରେ ରୁହେନି।
ଶୁଣିକି ଖୁସି ଲାଗିଲା ଯେହେତୁ ଆପଣଙ୍କର କିଛି ଦୁଃଖ ନାହିଁ ବହୁତ ଭଲରେ ଅଛନ୍ତି। ଏମିତି ଭଲରେ ଆପଣ ରୁହନ୍ତୁ।
ଭଗବାନକୁ। କୃପାରୁ ଭଲରେ ଅଛି ମୁଁ ବି ଚାହୁଁଛି କି ଆପଣ ବି ଭଲରେ ରୁହନ୍ତୁ। ଆପଣଙ୍କ ପରିବାର ସହିତ। ଆପଣ ଘରରେ କାହାକୁ ମାନନ୍ତି?
ମୁଁ ସମସ୍ତଙ୍କୁ ଗୁରୁଜନ ମାନଙ୍କ କଥା। ୱାଦା ମାନେ ଆଉ ସନମାନ ଦିଏ।
ଆପଣ ଗୁରୁଜନଙ୍କ କଥା କୁ ମାନନ୍ତି ଯେ ମାନେ ଅଧିକା କାହାକୁ ମାନନ୍ତି ଆପଣଙ୍କ ବାବା ବୋଉ କାହାକୁ ମାନନ୍ତି।
ନିଶ୍ଚିନ୍ତ ରୂପେ ବାପାଙ୍କୁ ଟିକେ ବେଶୀ ମାନେ।
ଦାଉ ଖୁସି ଲାଗିଲା ମତେ ଆପଣଙ୍କ କଥା ଶୁଣିକି।
ଆପଣଙ୍କ ଘରେ ପରିବାରରେ କେଉଁମାନେ ଅଛନ୍ତି ସବୁ?
ପରିବାରରେ ବାବା, ମା ଆଉ ମୁଁ।
ଆଜ୍ଞା, ଆଉ ଆପଣଙ୍କର ଭଗିନୀ କିମ୍ବା ଭ୍ରାତା।
କେହି ବି ନାହାତି।
କେହି ନାହାନ୍ତି।
ନାଁ ବାବା, ମା ଆଉ ମୁଁ।
ଆପଣ ବି ବାବା ମାଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ନା କାହା ସିଏ କଣ
ମୁଁ ସ ମୁଁ ସମାନ ଦୃଷ୍ଟିରୁ ଦେଖେ ଆଉ ଗୁରୁଜନ। ମାନେ ଗୁରୁଜନଙ୍କର ଯାହାବି ମୋ ଦ୍ଵାରା କିଛି କାମ। ହେଇପାରେ ମୁଁ ତାଙ୍କୁ କାମରେ ସାହାଯ୍ୟ କରେ। ତାଙ୍କର ଯଦି କିଛି ବି ସେବା ଦରକାର ହେଲା ସେବା ବି କରେ। ହଁ ମୁଁ ଚାହେଁକି ମୋ ପରିବାର ସବୁବେଳେ ଖୁସିରେ ରୁହନ୍ତୁ। ପରିବାର ଖୁସିରେ ରହିଲି ଆ ନିଜ ବି ବହୁତ ଖୁସି ଲାଗିବ। ଦେଖିକି
ନିଶ୍ଚିତ ଆପଣଙ୍କ ଚିନ୍ତାଧାରା ଅତି ଉତ୍ତମ।
ଆଜ୍ଞା।
ଆଉ ଆପଣଙ୍ କାମ ବି ଯାହା କରୁଚନ୍ତି ବହୁତ ଭଲ କରୁଛନ୍ତି।
କାମ ମୁଁ ତ ଏ ଆପଣଙ୍କୁ କାର୍ଯ୍ୟ କଥା କିଛି କହି ନାହିଁ।
ନାଇଁ ଘରେ ଆପଣ କହିଲେ ନା ସାହାଯ୍ୟ କରେ ଏ ସବୁ। କାର୍ଯ୍ୟ ଯାହା କରୁଥିଲେ ବହୁତ ଭଲ କାର୍ଯ୍ୟ କରୁଚନ୍ତି। ଯେହେତୁ ଆପଣ
ଆପଣ ଘରେ ସାହାଯ୍ୟ କରନ୍ତି ଆପଣଙ୍କର ବାବା। ବୋଉ କାହାକୁ ସାହାଯ୍ୟ କର
କେଜାଣି ଘର ଭିତରେ ଏତେ କରେ ନାହିଁ କିଛି ବାହାର କାର୍ଯ୍ୟ ଯାହାବି ଦେଖେ ସବୁ ଆଉ ବୁଝି ପାରିଲେତ।
ଆଜ୍ଞା ବୁଝିପାରିଲି। ଯାହା କିଛି ତ ସାହାଯ୍ୟ କରୁଛନ୍ତି ସେତିକି ତ ବାପା ମାଙ୍କୁ ଦରକାର। ଏବେ ସିନା ତାଙ୍କର ବଳ ବୟସ ଅଛି ଆ ତାଙ୍କୁ କିଛି କାମରେ କାର୍ଯ୍ୟରେ ସାହାଯ୍ୟ କରିଦଉଛନ୍ତି। କିନ୍ତୁ ସବୁ ସଦାସର୍ବଦା ମନେ ରଖିଥିବେ କି ବାପା ମାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚାହିଁବେ। ଆଉ ସବୁବେଳେ ତାଙ୍କୁ କାର୍ଯ୍ୟରେ ଆପଣ ସାହାଯ୍ୟ କରିବେ। ଏତିକି ତ ଦରକାର ନା ବାପା ମାଙ୍କୁ ପିଲାମାନଙ୍କୁ ଜନ୍ମ କରି ଥାନ୍ତି ଏତିକିପାଇଁ ହିଁ ଜନ୍ମ କରିଥାନ୍ତି।
ହୁଁ।
ତାଙ୍କ କାନ୍ଧକୁ କାନ୍ଧରେ ମିଶି ସାହାଯ୍ୟ କରିବା ପାଇଁ। କିଛି ସୁବିଧା ଅସୁବିଧାରେ ତାଙ୍କୁ ସବୁବେଳେ ଦେଖିବା ପାଇଁ। ମନେ ରଖିଥିବେ।
ହଉ ଆପଣଙ୍କ ଭଳି ଝିଅ ଏ ମାନେ ଆଜିକା କଳି ଯୁଗରେ ଅଛନ୍ତି। ଆପଣଙ୍କ କଥାବାର୍ତ୍ତା ଶୁଣି ବହୁତ ଖୁସି ଲାଗୁଛି।
ଆପଣଙ୍କ ଅ ଜାଗାରେ ଏବେ ବର୍ଷା କିଛି ହଉଛି? ମାନେ ଆମର ଲଘୁଚାପ ଅଛି ତ ସେଥିପାଇଁ କିଛି ବର୍ଷା ହେଉଛି।
ନାଇଁ ଅବଶ୍ୟ ଗତ ଉଁ ତିନୋଟି ଦିନ ହବ ବହୁ ପ୍ରବଳରୁୁ ଅତି ପ୍ରବଳ ବର୍ଷା ହେଉଥିଲା ମାନେ ଆଜି ସନ୍ଧ୍ୟା ବେଳ ଠାରୁ ବର୍ଷା ଟିକେ କମିଛି।
ବର୍ଷାର ହାର କମି ଯାଇଛି।
ଆଜ୍ଞା।
ଆଛା ଏଠି ବି ସେମତି ବର୍ଷା ବହୁତ ଜୋରରେ ହଉ ଥିଲା କିଛି ଦିନ ହବ। ଏବେ ସନ୍ଧ୍ୟା ସମୟରେ ବର୍ଷା କମୁଛି। ଏପର୍ଯ୍ୟନ୍ତ କିଛି ହେଇନେଇ ଆଉ ବର୍ଷାର କଥା ତ ଏବେ କହିହବନି? କୋଉଟା କୋଉ ସମୟରେ ହେବ ଏମ ଏବେ ବି ହେଇ
ନାଇଁ ଏବେ ତ ବର୍ଷା ଦିନ ଆସିଲା ଆଉ ବର୍ଷା ହବନି ଆଉ କଣ ଖରା ହବ ଆପଣ ନିଜେ ହିଁ କୁହନ୍ତୁ? ନିଶ୍ଚିନ୍ତ ରୂପେ ବର୍ଷା ତ ହେବ ବର୍ଷା ହେଲେ ପୁଣି କ୍ଷେତରେ ଯେତେବେଳେ ପାଣି ଜମିବ କ୍ଷେତ ପାଗ ହେଲେ ପାଗ ହେଲେ। ତଳି ପଡିବ। ତଳି ପଡିଲା ପରେ ଧାନ ବିହନ ବୁଣା ହବ ବୁଣା ହେଲା ପରେ ତଳି ପଡିବ ତଳି ପଡିଲା ପରେ ଣ ଉ ଦିନ କ୍ଷେତ ହଳ ହେଇକରୁ। ତାପରେ ପୁଣି ତଳି ଉପରା ଯିବ ଉପରା ଯାଇକି ତାପରେ ତଳି ରୁଆ ହବ ରୁଆ ହେଇକିରି ବର୍ଷା ଦିନ ପାଣି ତ ଦରକାର ନା ଏ ସବୁ ନିମନ୍ତେ। ନହେଲେ ଆମେ ତ ଦୁର୍ଭିକ୍ଷରେ
ଥା ମନେ ପଡିଲା ଆପଣ କ୍ଷେତକୁ ଯାଆନ୍ତି?
ହଁ ହଁ ମୁଁ ଯାଏ କ୍ଷେତ କୁ।
ମାନେ ଆପଣ ମତେ ଯାହାବି କହିଲେ ସବୁ ସେ ସବୁ କାମ କର କାର୍ଯ୍ୟ କରନ୍ତି?
ହଁ ମୁଁ ଖେଳେ। କ୍ଷେତକୁ ଯାଇଚି ଧାନ ବିହନ ନିଜେ ବୁଣିଚି। ତଳିରୁୁ ପାଣି ଉଝେଇଚି। ତାପରେ ଯେହେତୁ ଆମ ଏପଟେ ଲୋକ ମିଳନ୍ତିନି କାମ ଟାଇମ ରେ
ଆରେ ବା ଆପଣ ମହାନ ବ୍ୟକ୍ତି।
ଜରୁରୀ ହେଲେ ନିଜେ ଯିବାକୁ ପଡେ ଗୋଟେ ଦିନ ଦି ଭାଇ ମିଶି ମୋର ଗୋଟେ ସାନ ଭାଇ ଅଛି। ତାର ମୋର ମିଶି ଯାଇକି ଗଣି ଗଣି ବାରଶହ ତେପନ ବାଲଟି ପାଣି ଉଝେଇଥିଲୁ।
ଆରେ ବାବା ରେ। ଯାହା ହଉ ଆପଣ ବାପା ମାଙ୍କର ସାହାଯ୍ୟ କରୁଛନ୍ତି।
ଆଉ ତଳି ତଳି ଉପର ଆଉ ରୋଇବା ସେତେବେଳକୁ ଯେମିତିଉ ଲୋକ କରିବାକୁ ପଡେ ଯାହା ଅଧିକା ଟଙ୍କା ଖର୍ଚ୍ଚ ହଉ ବରଂ ଆଉ ସେସବୁ ତ ଏତେ ସବୁ କରିହେବ ନାହିଁ। ଆମ ଦ୍ଵାରା ସମ୍ଭବ ନୁହଁ। ସେ ସବୁ ଯେହେତୁ ଆମେ ସ କରିନୁ ସେ କାମ ତ ଆସିବ ନାଇଁ।
ଆପଣ ଆପଣ କ୍ଷେତକୁ ଯାଇକି ଏ କାର୍ଯ୍ୟ କରନ୍ତି।
ହଁ କ୍ଷେତକୁ ଯାଇନି ଯେତିକି ପାରିବୁ ପାରୁ ସେତିକି କରୁ। ଧାନ ବାଡେଇବାଟା ସେଟା ଜାଣିଚୁ କରିଦଉ ଧାନ ବାଡେଇ ଦଉ। ଏବେ ତ ମେସିନ୍ ହେଇଗଲାଇ ଆଗୁରି
ଆଜ୍ଞା।
ହୁଁ।
ଯା ହଉ। ଯାହା ହଉ ବାପାଙ୍କର କାନ୍ଧକୁ ଆପଣ କାନ୍ଧ ଲଗେଇକି କିଛି ବି କାମରେ ସାହାଯ୍ୟ କରୁଛ ନ୍ତି। ଏତିକି ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି।
କାର୍ଯ୍ୟ ତ ସମସ୍ତଙ୍କର ନା ପରିବାର ର କାର୍ଯ୍ୟ। ଯାହା କ୍ଷେତରୁ କ୍ଷେତରୁ ଆସିବ ତ ସେଇଟା ଆମ ନିଜର ନୁହଁ। ପରିବାର ର ଆଉ ଭଗବାନଙ୍କର। ଭଗବାନଙ୍କ ପାଖରେ କିଛି ଯାଏ। ଆଉ ଯାହା ପରିବାରରେ ସମସ୍ତ ଭୋଜନ କରନ୍ତି ଏକ ପାଳି ହଁ ଜାଣି ଆଜ୍ଞା। ଆଉ ଆପଣ ର ରୋଷେଇ ବାସ ସବୁ ଜିନିଷ ସବୁ କିଛି ଭାତ। ଶାଗ ଏସବୁ ସବୁ କିଛି ଆପଣ କରି ଜାଣିଚନ୍ତି ତ?
ଆଜ୍ଞା।।
ଓହୋ। କଣ କଣ ବନେଇବା ଶିଖିଚନ୍ତି?
ମୁଁ ଭାତ ଜାଣିଛି। ମୁଁ ହଁ ଯେକୌଣସି ଆପଣ ଭଜା କହିବାକୁ ଗଲେ ଭଜା ଜାଣିଛି। ଶାଗ କଥା କହିଲେ ଆପଣ ଶାଗ ବି କରି ଜାଣିଛି? କିନ୍ତୁ ଶାଗ ଚିହିଁନି ଚିହିଁନି ନେଇକି କୋଉ ଶାଗ କଣ?
ସଜନା ଶାଗ ଚିହ୍ନି ଜାଣିଛନ୍ତି?
ସଜନା ଶାଗ ଚିହ୍ନିଛି। ଆମର ଆଉ ଯୋଉ ଦୁଇଟା ତିନିଟା ଶାଗ ରୁହେ। ତାକୁ ଚିହ୍ନିନି।
ନାଇଁ ଦୁଇ ତିନିଟା ନୁହଁ ବହୁତ ଗୁଡେ ଅଛି ସଜନା ଶାଗ ଅଛି ପାଳଙ୍ଗ ଶାଗ ଅଛି ଆଉ ଉ-କଳମ ଶାଗ ଉଁ ଛନଛନିଆ ଶାଗ ଉଁ ପିତା ଶାଗ ମଦରଙ୍ଗା ଶାଗ
ନା ସେ ସବୁ ଯା-ସେ ସବୁ ଜାଣିନି ମୁଁ ମଦରଙ୍ଗା
ଖଡ଼ା ଶାଗ।
ଆ
ଆଉ କୋଉ ଶାଗ ଜାଣିବାକୁ ଚାହିଁଛ?
ଖଡା ନେଉଟିଆ ଆଉ କୋଷଳା ଆଉ ଏଇ ସବୁ ଶାଗ ଯୋଉ ମିଶିଯାଏ ସେ ସବୁ ଟିକେ ଜାଣିପାରେ ନାହିଁ। ଆଗୁରୁ ଯୋଉ ଫ-ଭାଜି ଶିଖିଛି ଭାଜି ଶିଖିଛି ଯେମିତି ଶି ଦେଖେ ଯାଏ ଭାଜି ଶିଖିଛି ଡ଼ାଲମା କରି ଜାଣିଛି। ସବୁ ଜାଣିଛି ଯୋଉଟା ନ ଜାଣି ପାରିଥାଏ ଏବେ ତ ସବୁ ଅନଲାଇନ ରେ ଆସୁଛି ଦେଖିକି କିଛି ଜାଣିଯାଏ। ଶିଖିଯାଏ। ସେମିତି କରେ ଆଉ ଭଲ ବି ଲାଗେ।
ଆଜ୍ଞା କେବେ ଯଦି ଆପଣଙ୍କ ତରଫରୁ ଶାଗ ତିଆରି କରି ଆମକୁ ପରସିବେ ଯଦି ଆମେ ବି ଖୁସି ହେବୁ?
ହଁ ମୁଁ ମନା କରୁନାହିଁ ଆପଣ ଆସନ୍ତୁ କେବେ? ଆମ କେନ୍ଦ୍ରାପଡାକୁ। ମୁଁ ଆପଣଙ୍କୁ ପରସିବି ଆପଣ ଯଦି କିଛି ଶାଗ ମଦରଙ୍ଗା କହିଲେ ସେଟା ନୂଆ ନୂଆ,
ଆପଣଙ୍କ ପାଖରେ ଯ
ଆପଣ କଥାଟି ସ୍ପଷ୍ଟ ଭାବରେ ଶୁଭା ଯାଉନି ଟିକେ ଲାଗୁ ଯୋରେ କହିବେ?
ମୁଁ କହିଲି ଆପଣଙ୍କ ଏଇ ପାଖରେ ମୁଁ ରହୁଛି ପଡିଶାରେ ଯାଜପୁରରେ ରହୁଛି। ନିଶ୍ଚିନ୍ତ ରୂପେ ଆପଣ ମତେ ଯଦି ଠିକଣା ଆଗକୁ ଦେବେ ତ ମୁଁ ନିଶ୍ଚିତ୍ ରୂପେ ଯିବି ବୁଲାବୁଲି କରି ଆସିବେ ଆପଣଙ୍କ କେନ୍ଦ୍ରାପଡାରେ? ହ୍ୟାଲୋ। ଆଜ୍ଞା। ହ୍ୟାଲୋ।